ନମସ୍କାର କଣ କରୁଛନ୍ତି।
କ କରୁଚ।
ମୁଁ ଏଇ ଟ୍ୟଉସନ ସାରିକି ବସିଛି ଆଉ ତମେ?
ହୁ ଏଇ ଖାଇ ତିକି ବସିଥିଲି। ଆଉ ତମେ କ ଖାଇଥିଲ ଆଜି।
ମୁଁ ସକାଳୁ ଖାଇ ଇଥିଲି ଆଉ ଆଳୁ ଭଜା।
ଓହୋ। ମୁଁ ଭେଣ୍ଡି ଆଳୁ ଭଜା ଆଉ ରୁଟି ଖାଇଥିଲି।
ଓ ହଁ ଦେହ ଭଲ ଅଛି?
ହଁ ଦେହ ଭଲ ଅଛି ତୁମ ଦେହ ଭଲ ଅଛି?
ମୋ ଦେହ ବି ଭଲ ଅଛି।
ଆଉ କଣ ଖବର ତମର ଏତେ ଦିନ ହେଲା କୁଆଡେ ଯାଇଥିଲ?
ମୁଁ ଖବର ତ ଚାଲିଛି ଠିକ ଠାକ ଆଉ କଣ କରିବା କାମ ଏଠି ରହିଯାଉଛି ଘରେ ତାପରେ ଟିଉସନ ହରିକା ରହିଯାଚି ଟା ଟାଇମ୍ ହୋଉ ନେଇଁ।
ଓ ହଁ ଆଉ ସବୁ ସପିଙ୍ଗ ଗୁଡାକ ସଇଲାଣି?
ହଁ ସବୁ ସରିଲାଣି। ସବୁ ସରିଲାଣି। ମୁଁ ସେଇ ଆଣିଚି ସର୍ଟ କୁର୍ତ୍ତି କୁର୍ତ୍ତା ସେଟ୍ ଗୋଟେ ଆଣିଚି। ଏଟା କୁର୍ତି ଟା ତମେ?
ନା ଆମର ସରିନି। ଆଜି ଯିବାର ଅଛି ଦେଖେ କଣ ହବ ଯଦି ବର୍ଷା ଚା ଟା ବେଳେ ନ ଆସିଲା ତ ଯିବି। ନ ନହେଲେ ଫେର୍ ବସିବି ଆଉ। ହଁ ଏଉଠୁ ନେଇଯିବୁ। ଏ ଗରମରେ କଣ କୋଉଠିକି ଯିବୁ ଆଉ ସ
ହଁ।
ସବୁବେଳେ ସପିଙ୍ଗ ସେଇଠୁ କର ନା ଆଉ କୁଆଡେ ଯାଅ?
ନା ନା ଆଉ ସେଠୁ କରେନି। ମାନେ ବାହାରକୁ ଯାଇଁକି କରେ। ଏଇଠି ଏବେ ଆଉ ଇଏ ଗରମରେ କୋଉଠିକି ଯିବି ମତେ ଇଚ୍ଛା ହଉନି। ତ ଚାରିଟା ବେଳେ ଥଣ୍ଡା ଥଣ୍ଡା ରେ ଯାଇକି ହଁ ସେଇଆ। ନେଇକି ଆସିଲେ ଗୋଟେ ଗଲା। ଗୋଟେ ନୂଆ ପିନ୍ଧିବା କଥା ଆଉ।
ହଁ। ଏ ଏବେ ବି ଆଉ କୋଉ ଇଣ୍ଟ୍ରେଷ୍ଟ ହଉଚି ଯେ ନୂଆ ପିନ୍ଧିବ ନହେଲେ ହବନି। ଆମେ ତ ସବୁବେଳେ ଏମତି କିଣି ଦଉଚନ୍ତେ ବୋଲେ ଇଣ୍ଟ୍ରେଷ୍ଟ ଆମର କମି ଯାଉଚି।
ହଁ। ଏବେ ତ ପ୍ରାୟ ସମସ୍ତଙ୍କ ପାଖରେ ମତେ ଲାଗେ ସମ ସ୍ତଙ୍କ ପାଖରେ ପାଖରେ ପ୍ରାୟ ନୂଆ ଡ୍ରେସ ଥିବ। ଯୋଉଟା ସେମାନେ ପିନ୍ଧି ନଥିବେ। ହଁ ସେଇଆ। ଏ ତାକୁ ବି ପିନ୍ଧିଦେଲେ ଚଳିବ। ନାଇଁ କିନ୍ତୁ ଗୋଟେ ଖୁସି। ହଁ ଆସିଚି ଗୋଟେ ନୂଆଟେ ନବୁନୁ ଏମିତି ଛାଡିଦବୁ।
ତାପରେ ଅଟୋମେଟିକ୍ ତୁ ମାର୍କେଟ ଯିବୁ ମାନେ ତତେ ଇଚ୍ଛା ହବ ହିଁ ମାନେ କଣ କହିଲ ଆଣିବା ପାଇଁ।
ହଁ ନବାକୁ ଇଚ୍ଛା ହବ। ଏମତି ଚାଲିଚି ଆଉ। ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ଏ ସମସ୍ତେ ଏବେ ରୋଷେଇ ଆରମ୍ଭ ହବ ଆଉ।
ଆଉ ଆଜି କଣ ହବ ତମର ଖରାବେଳେ?
ହୁଁ ଖରା ତ ଆଜି ସକାଳୁ ପ୍ରବଳ ହଉଚି।
ହଁ ପା।
ଗରମ ହଉଚି ଯେ ଆଉ କୁହନି କୁହନି।
ଏବେ ଯାହା ହଉଚି ହଉ ରଜ ବେଳକୁ କିଛି ନହଉ।
ମାନେ ଯୁଆଡେ ଯା ପ୍ଲାନ୍ ବି କରିବୁ ଯାଇପା
ହଁ ଯଦି ରଜ ବେଳେ ଏମିତି ଖରା ହୁଏ ତ ଆଉ ଡ୍ରେସ୍ ନା କଣ ରେଡି ହେଇ ହଁ ସେଇଆ। ଖାଲି ରେଡି ହେଇକି ରୁମ୍ ରେ ବସିବୁ, ଫଟୋ ଉଠେଇବୁ। ଷ୍ଟୋରି ପକେଇବୁ ଶଇଲା। ଏଇଆ ସବୁ ଚାଲିଚି। ଆଉ ତମର ଆଗକୁ କଣ ପଢାପଢି ସବୁ କଣ?
ଆଗୁକୁ କଣ ଏଇ ରୋଜେଇ ଓଜେଇ ଦେଇଥିଲି ତ ରାଙ୍କ ଆସିଚି ଜମା ଚା ଚାରି ହଜାରେ।
ଚାରି ହଜାର।
ହଁ ଆଉ କଣ କରିବା ବୟାଲବେ ହଜାର ପିଲା ଆଉ। କମ୍ପିଟିସନ୍ ଲେବୁଟା ବି ସେମିତି ହାଏ।
ହଁ ମାନେ ଫେର୍ ବି ତ ଭଲ ଆସିଚି ଚାରି ମାନେ କେତେ ପିଲା ଦେଇଥିଲେ ସେ ଚାରି ହଜାର ତ ଭଲ ଆସିଚି। ଦେଖ କୋଉ କଲେଜ୍ ରେ ଦେଖ କୋଉଟା ହବ।
ଗମେଣ୍ଟ ତ ହବନି। ଗମେଣ୍ଟ ଏଥରକ ପନ୍ଦରଶହ ଭିତରେ ନଉଚି ରାଙ୍କ।
ହୁଁ। ଦୂର ଦୂର ଗମେଣ୍ଟ ଯଦି ଖୋଜିବ ତ ମତେ ଲାଗି ହେଇପାରେ।
ହେଇପାରେ କିନ୍ତୁ ମାନେ ଆଖରେ ତ କିଛି ନାହିଁ ତାପରେ ଯୋଉଠି ଅଛି ସମ୍ବଲପୁର ହରିକାରେ ହେଇଯିବ।
ହୁଁ ଏତେ ଦୂର ଫରେ ଯାଇକି ରହିବା କଣ କରିବା ସେଇଟା ତ ଆହୁରି କଷ୍ଟ।
ହ ନା ସମ୍ବଲପୁର ହରକାରେ ହେଇଛି ବ ଯେ କିନ୍ତୁ ସମ୍ବଲପୁରତେ ଦୂର ଦୂର ଜାଗାରେ ମାନେ ନା ହେଇଯିବ। ନଉଛି ନବ ଯେ କିନ୍ତୁ ସ୍ପଟ ରେ।
ହଁ ସେୟା। ଦୂର ଦୂର ଜାଗାରେ ହେଇଯିବ ଫେରେ ସେଇ ଅସୁବିଧା ରହିଯିବ ନା ଯାଇକି ସେଠି ହ କରିବା କଥା ବି ନା ଏତେ ଦୂର ହେଇଯାଉଛି ନା।
ହଁ ବା
ଦେଖ
ତାପରେ କଟକ ଫଟକରେ ଆଉ ସେଇ ପ୍ରାଇଭେଟ ଆଉ।
ହଁ ପ୍ରାଇଭେଟ ଆଉ ପ୍ରାଇଭେଟ ତ ଏତିକି ପଇସା। ଦେଖିବା ମୁଁ ଏବେ ଭାବିନିି ତିନି ଚାରିଟା କଲେଜ ଦେଖିଛି ସେଥିରେ ତ ତିନି ଲକ୍ଷ ଲାଗିଯିବ ଦି ବର୍ଷକୁ। ଫେର ରହିବା ଫରେ ନିଜ ଖାଇବା ସେ ତ ଆହୁରି ଅଲଗା ମାନେ ଦି ବର୍ଷକୁ ତମେ ଚାରି ଲକ୍ଷ ବି ଧରିକି ଚାଲ। ମନେ ଏଠି ତ ଏତେ ନାହିଁ ନା। କଟକ ଭୁବନେଶର କଟକ ଭୁବନେଶ୍ୱରରେ ଯୋଉ ତ ଯୋଉ ରେଡ ସବୁ। ମୁଁ ତିନି ଚାରଟା ଦେଖିଥିଲି। ହଁ ସେଇଆ, ମୁଁ ତିିନ ଚାରିଟା ଦେଖିଥିଲି ସୋଆର ଗୋଟେ ଦେଖୀ ଦ୍ୱଖିଠିକି
ଯେତେ ବଡ କଲେଜ ଦେଖିବ ଏଇ ଦି ବର୍ଷ କଣ ବାହାରେ ପାଠ ପଢା କମ୍ ଖାଲି ଫୋନ ଫଙ୍କସନ ଅଧିକ।
ହଁ ଖାଲି ଫସନ ଅଧିକ। ସେଇ ସବୁ ଭାବିକି ଏବେ ଅଛୁ ଦେଖିବା କଣ ହବ ଆଉ। ବାହାରକୁ ବି ଯିବାର ଅଛି ଦେଖେ ବାପାଙ୍କ ପାଖକୁ ଯଦି ପଳେଇଲୁ ତ ସେ ଯଦି ହବ ଯଦି ହବ ନହେଲେ ଦେଖିବା କଣ କେମିତି କରିବା ଏବେ କିଛି ଭାବିନୂ। ଅ ବିଜୟଭାଡରେ ରହୁଛନ୍ତି ଭାବିଛୁ ପଳେଇବୁ ସେଇଠିକି। ପଳେଇଲୁ ତ ହାଇଦ୍ରାବାଦ ରେ ଭଲ ଅଛି। ହୁଁ
କଲେଜ ସେଠି ଦେଇ ଜବ କରିପାରିବ ଜାଣିଛ? କାରଣ ସେଠି ସବୁ କମ୍ପାନୀ ତାପରେ ଆମକୁ କଣ ଆମେ ଏବେ ମତେ ବି ମୋର ରେଫରେନ୍ସ ଯେତିକି ମୋର କଣ୍ଟାକ୍ଟର ଥିଲେ ମତେ କହିଲେ କି ଯଦି ତୁ ୁ ଏଠିକି ଆଡ଼େଇକି କରିପାରିବୁ ଆଉ ଏଠୁ ଯାଇକି ହାଇଦ୍ରାବାଦ ସେମତି କିଏ ଯାଉଛି ରହୁଛି ସେ ଯାଇଁ କରିପାରିବ। ଆମେ ଏଠୁ ଏତେ ଦୂରରୁ ଯାଇକି କେଉ ଭୁବନେଶ୍ୱର କଟକ ଯାଇ ହଉନି ଦେଇକି ଯାଇକି ଇଣ୍ଟରଭ୍ୟୁ ଦେବା ପାଇଁ।
ହଁ ସେଇଆ ସେଇଆ ମୁଁ ବି ଭାବିଛି ଯଦି
ସୁବିଧା କିନ୍ତୁ।
ଯିବାର ହେଲା ତ ଟ୍ରାଏ କରିବି ନହେଲେ ଠୁ ପଇସା ଖର୍ଚ୍ଚ କରିକି ଯାଇକି କେତେ ଇଣ୍ଟରଭିୁ ଦେଇ କି ହବ ନହବ ମାନେ କଣ ଅଛି ହଁ ଫେରେ ଏତେ ପଇସା ଖର୍ଚ୍ଚ ଜବ୍ ସେଇଥିପାଇଁ ଏତେ ଇଣ୍ଟରେଷ୍ଟ ଏବେ ଦେଇନି।
କରିପାରିବା ସେଇୟଆ ବି ମୁଁ ଭାବିଛି ମୁଁ ବି ସେଇଆ ଭାବିଛି ଦେଖେ କଣ କେମତି ହବ ଆଉ। ଯଦି ପଢେଇଲୁ ତ ସେଇଠି ବି ନହେଲେ ଏମ ସିଏ ବି ସେଠି ତ ଭଲ ଭଲ ବଡ ବଡ କଲେଜ ବି ଅଛି। ଏମ ସି ଏ କର ନହେଲେ
ମ୍ପସ୍ ବି
ହଁ ଭଲ କ୍ୟାମ୍ପସ ବି ସବୁ ଇଏ ଅଛି ଦେଖାଯିବ ଯଦି ହବ ତ କରିଦବୁ ଆଉ।
ହଁ
ମାନେ ଆମେ ଯେତେ ପଢାଟା ସରୁଛି କମ୍ପିଟିସନ ଲେବୁଲରେ ଏତେ ହାଏ। ତାପରେ ମାନେ କନଫ୍ୟୁଜନ କଣ କରିବୁ?
ଆପ
ଖାଲି ଆମେ ଭାବି ଦେଲେ ସରିଗଲେ ସରି
ହ ହଁ ଭାବିବୁ ହେଇ ସରିଗଲେ ଗୋଟେ ଟେନସନ ଗଲା ତାପରେ ଆହୁରି ଟେନସନ ଆସିଯାଏ। ତାପରେ କଣ କରିବୁ? ତାପରେ କଣ କରିବୁ?
ପ୍ଲସ ଟୁ ପରେ ମାନେ ଅପ୍ସନ କଣ କରିବୁ? ନା ଟେନ୍ଥ ପରେ ଅ ଅପ୍ସନ୍ କଣ କରିବୁ ଏବେ ତ ମାନେ ଆହୁରି ଡିଫିକଲ୍ଟ ହେଇଗଲାଣି ଟେନ୍ଥ ପରେ ପିଲାଙ୍କୁ ବାଛିବା ପାଇଁ କି କଣ କୋଉ କ୍ୟାରିଅରରେ ଯିବା
ସେଇଆ ହୁଁ।
ତାପରେ ପୁଣି ଏଇ ଇୟ ଇଏ।
ହୁଁ। ଦେଖିଆ କଣ କେମିତି ହବ? ଆଜି ଆମର କଣ କରିବି ମୁଁ ଜାଣିନି ମାମା କଣ କରୁଛନ୍ତି ଆଉ ମୁଁ ଆଜି ସକାଳର କରିଦେଇଥିଲି ଏବେ ମତେ ଆଉ ଇଚ୍ଛା ହଉନି ଆଉ ଗରମରେ କିଛି କରିଆକୁ।
ହଁ ବା।
ଦେଖିଆ କଣ କରିଆ ଆଉ। ଏତେ ଗରମ ଯୋଉ ରେଟରେ ପଡୁଛି କିଛି ଗୋଟେ କରିବାକୁ ଇଚ୍ଛା ହିଁ ହଉନି।
ଆଉ ମନ ହଉନି ଖାଇବା ପାଇଁ ତ ଖରାବେଳେ ଆଉ।
ସେଇଆ ବା ଗୋଟେ ଖାଇବାକୁ ବି ରୁଚୁନି ଏଇ ଅଳ୍ପ ଟିକେ ଖାଇଦେଲେ ପେଟ ଫେଟ ପୁରୀ ଯାଉଛି ଜମା ବି ଭଲ ଲାଗୁନି କି ହଁ ଆହୁରି ଖାଇବୁ ବୁଲିକି ମାନେ ଇଚ୍ଛା ଥାଏ ଭଲ ଜିନିଷ ହେଲେ ଇ ଇଛା ଥାଏ କି ହଁ ଖାଇବୁ କିନ୍ତୁ ପେଟ ପୁରିଯାଏ ଯେମତି
ପେଟ ପୂର୍ ହଁ।
ହୁଁ। ଚାଲିଛି ଆଉ, ଆଉ ତମର କୁହ କଣ କେମିତି ସବୁ?
ମୋର ବି ସେଇ ସବୁ ଯୋଉ ଚାଲିଛି ଘରେ ଏଇନା ତ ଅଛି ସେଇ ଡିସିସନ ଖାଲି କଣ ପଢିବାର କଣ ଇଏ କରିବାର ଅଛି?
ହ
କିଛି ବେସିକ୍ ଆଇଡିଆ ମାନେ ଆସିବନି କୋଉଠି କଣ କରିବୁ ତାପରେ ସବୁଠି ବି କଲେ ମନି ଥିବା ଦର କାର ହାତରେ ଆଉ ତାକ
ସେଇଆ ମେନ୍ ପ୍ରୋବ୍ଲେମ ସେଇଟା ହେଇଯାଉଛି।
ତୁ ସବୁ କରିପାରିବୁ ତାରେ କେତେ କେତେ ପଢାରେ ଖାଲି ଏତେ ଏମିତି ମାନେ ଖର୍ଚ୍ଚ ବି କରୁଥିବୁ ଘର ଲୋକଙ୍କ ଉପରେ ଡିପେଣ୍ଡ ହେଇକିନା
ହଁ ସେଇଆ ପା ମାନେ ଏମିତି ହେଇଯାନ୍ତା
ସମାନ ନୁହଁ ନା!
ହୁଁ। ତ ଆମର ତ ବି ସେଇଆ ଆଉ ମାନେ ମୁଁ ଭାବିଥିଲି କି କି କୋଉଠି ଗୋଟେ ଜବ କରିକି ଡିଷ୍ଟାନ୍ସରେ କରିଦେଲେ ଅ ଭଲ ହୁଅନ୍ତା ଏବେ ଘ ଘର ଲୋକ କହୁଛନ୍ତି କି ନା କୋଉଠି ବି ଛାଡିବେନି ବାହାରୁ ତୁ ଜବ କରିବାକୁ। ଆଉ ତାହେଲେ ହବ କେମିତି?
କଣ ହଁ ବା ଘରେ ବି ସେଇଆ କହୁଛନ୍ତି କଣ ଜବ୍ ଜବ୍ ଖାଲି ହଉଛି ଯାଇଁକି କଣ କୋଉଠି ରହିକି କଣ କରିବୁ?
ସେଇଆ ସେ କହୁଛନ୍ତି ବାହାରର ଏତେ ଇଏ ଖରାପ ହେଇସାରିଲଣି ଆଉ ବାହାରକୁ ଆମେ ଛାଡିବୁନୁ କଣ କରିବୁ ସେତିକି ଥାଉ ଦରକାର ନାହିଁ। ଆଉ ତାହେଲେ ଫେରେ କଣ ହବ ଏଇ ଏମ-ଏମତି ହେଲେ ଫେରେ କୁଆଡେ ବି ତ ହେଇପାରିବନି ନା ଏନ୍ତି ହେଇକି ଅଛୁ।
କଣ କହିଲୁ?
ଏମତି ହେଇକି ଅଛୁ ଦେଖି ଯଦି ହେଇଗଲା ତ ବାପାଙ୍କ ପାଖୁକୁ ଯିବାର ତ ଟ୍ରାଏ କରିବି କିନ୍ତୁ ସେଇଠି। ମୋର ଭାରି ଇଚ୍ଛା ମୁଁ ଜବ୍ କରିବି ବୋଲିକି ଏ ଘର ଲୋକ ସେମାନେ ମନା କରିଦଉଛନ୍ତି କଣ କରିଆ ଆଉ ତାଙ୍କ କଥାକୁ କାଟିକି କଣ ଯାଇହବ।
ଟିକେ କୁଆଡେ ରିକ୍ସ ସେମାନେ ନେବେ ନା ଆଉ ହିଁ ଯେତେ ହେଲେ ବି ଆଉ।
ହଁ ହଁ। ଫେର ଯଦି ମାନେ ଏମତି ନାଇଁ କି କଣ ମାନେ ଯଦି ସେମତି କିଛି ହେଇଗଲା। ଏ ଫେର ଆମେ ମନା କରିଥିଲୁ ତୁ ଯାଇଥିଲୁ ତୁ ତୋର ବୁଝ ହେଁ। ତାଙ୍କ ଗୋଟେ କଥା। ଏନ୍ତି ହେଇକି ଅଛି ଆଉ।